ହ୍ୟାଲୋ।
ହଁ ଭାଇ କଣ କରୁଛ?
ନାଇଁ ବସିଥିଲି ଆଉ।
ଆଉ ଛୁଆ ପିଲା କଣ ଚାଲୁଛି?
ଏଇ ସକାଳୁ ଖାଇଥିଲି ପୁରି ଆଉ ତରକାରୀ ଆଉ।
ଉଁ ହୁଁ ଆଉ ଝିଅ ପା ଭଲ ନା?
ସେଇଭଳିଆ ଆଉ ଥଣ୍ଡା ମୁଣ୍ଡ ବିନ୍ଧା ହଉଛି।
ଓହୋ ଥଣ୍ଡା ପାଗ ବର୍ଷା ହଉଛି।
ହଁ।
ତୁମ ସେପଟେ ବର୍ଷା ହେଇଥିଲା ବୋଧେ।
ହଁ ଏଇ ପାଗ ପରିବର୍ତ୍ତନ ଯୋଗୁ ହୁଏନି ଏମିତି ସବୁ।
ହଁ ମୌସୁମୀ ଚାଲିଛି ଏବେ ଖରାଦିନ କେତେବେଳେ କାଳବୈଶାଖୀ ହଉଛି କେତେବେଳେ କଣ?
ଆଉ ତୁ କଣ ଖାଇଥିଲୁ?
ମୁଁ ପଖାଳ, ଭଜା, ଆଳୁଭର୍ତା।
ଆଉ ଓଡିଆ ତ ପଖାଳ ବାହାରି ବଢିଆ ଆଉ।
ହଁ ବା। ଆଉ କୁଆଡେ ଯିବା ଯିବି ହେଇଥିଲା ନା ପ୍ଲାନ କିଛି ନାହିଁ ଆଉ ଏବେକୁ?
ନାଇଁ ଟାଉନ ଫାଉନ୍ ଜୁଆ କଥା ଆଉ।
ହଉ ହଉ। ଆଉ ତମ ସେପଟେ କୋଉଠି ଭଲ ଡ୍ରେସ ଦୋକାନ ଘର? ରଜ ତ ଆସିଲାଣି।
ଆ କସ୍ମ ଆସୁନୁ କସ୍ମ ଏମ୍ ବଜାର ପୁରା ବଢ଼ିଆ ବଢ଼ିଆ ଅଫର୍ ଦଉଛି। କୋଉ ଦିନ ଗୋଟେ ଆଇ
ହଁ ଯିବା ଆଉ ତ ରଜ ଆସିଲାଣି ତ ସେଇପାଇ ପଚାରିଲି ଯିବା ଆଉ।
ପୂରା ଫିଫ୍ଟି ପରସେଣ୍ଟ ଅ ଫ୍।
ନାଁମ।
ହଁ ବା ବାଇ ୱାନ୍ ଗେଟ ୱାନ୍।
କଣ କଣ ସବୁ ଆଇଟମ ରହୁଛି?
ସବୁ। ଏଥର ପୁରା ସାଉଥ୍ର ର ଇଣ୍ଡିଆନ୍ର ର ଟ୍ରାଡ଼ିସନାଲ୍ରର ସବୁ
ହେଲା ଆଉ ରଜ ତା ହେଲେ ଉଡିବ।
ହଁ ପଡ଼ ପିଠା ହବ ନା।
ଗୋଟେ ବ୍ୟାଚ ଫିଷ୍ଟ କଲେ ହୁଅନ୍ତାନି।
ହଁ ହବ।
ଆଉ କେତେ କଣ କରିବା କହୁନା?
କରୁନା ସବୁ ଛୁଆଙ୍କୁ ଫୋନ୍ ଲଗା ଫୋନ୍ ଲଗେଇକି ପ୍ଲାନ୍ ବର୍ନା।
କଣ କଣ ଆଇଟମ ରଖିବା?
ଏଇ ଚିକେନ୍ ଫିକେନ୍ କରିବା ଆଉ।
ଉହୁଁ ଆଉ କଣ ଆଇଟମ ଫାଇଟମ ସବୁ କୁ ତମ ହାତରେ ଆମେ ଆଉ କ
ଆମ ହାତରେ କଣ ଛୁଆଙ୍କ ରାଯି ରେ ଆମ ରାଯି।
ହଉ ଦେଖିକି କରିବା ତାହେଲେ କେବେ ଗୋଟେ ଆରି ଭିତରେ ଏଇ ର
ହଁ ମ୍ ସେମିତ୍ କିଛି ନାହିଁ କରିଦେବ ଆଉ।
ଆଉ ସମୟ ସମୟ ଦେହ ପା ଭଲ ନା?
ହଁ ସେଇଭଳି ଆଉ।
ଆଉ ପାଗ ତ ପରିବର୍ତ୍ତନ ହଉଛି କୁଆଡେ ଗୋଟେ ଗଲେ ବୁଲିବାକୁ ହୁଅନ୍ତା ନି।
ହଁ ଏ ରଜରେ ଯିବା କୁଆଡେ଼ ଗୋଟେ ପ୍ଲାନ୍ କରନା। ହିଟାକୁଦୁ ଡ୍ୟାମ୍ ପଳେଇ ବାକି?
ଆଉଅଧିକ ଦୂର ହେଇ ଯାଉଛି।
ଆ ହୀରାକୁଦ ଡ୍ୟାମ ଯାଇକି ଭୋଜି ଭାତ କରିକି ସେଇଠି କଲେ ଆହୁରି ଭଲ ହୁଅନ୍ତା।
ଚାଲନ ଯିବା ନହେଲେ ହିଙ୍ଗୁଳା।
ହେଙ୍ଗୁଳା ହେଙ୍ଗୁଳା ଟା କୁଆଡେ?
ସଂଚିଲା।
ଓହୋ ଆଉ ଭଲ ଆଉ ରୋହୀ ଥୋଇଦି ଘର ଏଡେ
ସଞ୍ଚିଲା କମାଗଡ ସବୁ ହିଙ୍ଗୁଳା ଅଛି। ଯୁଆଡେ ଯି କହିବ ସିଆଡେ ଯିବା। ନା ବୃନ୍ଦାବନ୍ ଯିବା?
ହଁ ବୃନ୍ଦାବନ ଚାଲୁନ ବର୍ଷା ଦେଲେ ଯିବା।
ବର୍ଷା ଦିନେ ହବା ଶୀତ ଦିନେ ନହେଲେ ଖରା ଦିନେ ଶୀତ ଦିନେ ଗଲେ ବି ଚଳିବ ଭଲ।
ହଁ ଶୀତ ଦିନେ ପଳେଇବା। ଆଉ ଏବେ କଣ କଣ ଅଛି ଭ୍ୟାକେନ୍ସି ଫ୍ୟାକେନ୍ସି କୋଉଠି ବାହାରିଲାଣି ନା କିଛି ବାହାର ନି?
ନା ଏବେ ଆଗକୁ ଯା ଓଡିଶା ପୋଲିସ ବାହାରିବ।
ହଁ ତା ପାଇଁ ଚଲେଇଛୁ ପ୍ରିପାରେସନ୍ ଚଲେଇଛୁ।
ହଁ ଚାଲଛି ସେମିତି ଆଉ।
ତାର କଣ ରହୁଛି କଣ କ୍ଵାଲିଫିକେସନ କଣ?
କ୍ୱଲିଫିକେସନ ପ୍ଲସରେ ଥିବା ଦରକାର ଡିଗ୍ରୀ ବୋଧେ ଆଉ।
ତୋର ଚେଷ୍ଟ ୱେଟ ହାଇଟ ସବୁ ହବ।
ହଁ ହେଇଥିବ।
ଓହୋ ଆଉ କିଛି ବାହାରନି।
ନା ଆଗକୁ ତାପରେ ପିଅ ବାହାରିବ। ପିଅ ପାଇଁ ପୋଷ୍ଟ
ପିଅର କଣ ପଢ଼ାପଢିଟା କଣ କେମିତି ନେଇ ନର୍ମାଲ ଆପ୍ଟିୁଡ
ହଁ ନର୍ମଲ ରହିବ ତାର ପ୍ରିଲିମ ନାରୀ ରହିବ ମେନ ରହିବ ତାପରେ ଇଣ୍ଟରଭିୟୁ।
କେତେଟା ପରୀକ୍ଷା ହବ କି।
ତିନିଟା ହଉ ତିନିଟା ର
ତିନିଟା ରାଉଣ୍ଡରେ କ୍ୱାଲିଫଏ ହେଲେ ଯାଇକି ହବ।
ଆଜ୍ଞା। ଆଉ କଣ ଖିଆ ପିଆ ଆଜି କଣ ହବ କଣ?
ଏଇ କଣ ଆଜି ତ ବାର ଅଛି ଆଉ।
ହଁ ବାର ଅଛି ଆଜି ମାଡିଦବ।
ଚିକେନ ପିକେନ୍ ଖାଇଦବା ଆଉ।
ମଟଣ ବଟଣ ତମେ ଖାଇବା ଲୋକ ତମେ ଚି
ନା ମୁଁ ମଟନ ଖାଉନ ବା।
ଆଉ ଏଲାଜି ନା ବାନ୍ତି।
ଖାମନା
ଓହୋ ଆଉ କଣ କେମିତି କଣ ରୋଷେଇ ହବ ଆଜି? ଟେ ବର୍ଣ୍ଣନା କର।
ନା ମଟନ ରୋଷେଇ ତୁ ଶିଖିନୁ?
ଶିଖିଥିଲେ ବି ଟିକେ ତମେ କେମିତି କରୁଛ କି କେତେ ପ୍ରକାରରେ କରୁଛନ୍ତି।
ହରେ ଆମର ଛେଚା ମସଲା।
ଡାଇରେକ୍ ଛେଚା ଛେଚି।
ହଁ ନା ନା ଗାଇନ୍ଦର ସ୍ଵାଦ ନାହିଁ। ଛେଚା ମସଲାରେ ଡବଲ ସ୍ୟାଦ ହଁ।
ହଉ ଚାଲୁ ସଂସ୍ଥା ଚାଲୁ।
ଆଉ କକୁ ଫୋନ୍ ଫାନ୍ କରୁଛନ୍ତି ସାଙ୍ଗଛୁଆ କିଏ ପବନ ନଈକୂଳରେ ଘର ବୋଧେ?
ଆ ନଈ କଳିଆ ଘର ପା ଆଉ ଭବନି କେମିତି?
ଓ କଣ ପୋଅଳା ନା ଭାକୁର?
ନା ରୋହି।
ରୋଇ?
ହଁ।
ଆଉ ସିଏ ତ ପୁରା ଶୁଆଦ।
ତୋଟାଲି ସୋରିଷ ବା କଣ ବେଶେଇକି ମାରିଦେଲେ ହେଲା ବେସର ମାରିକି। ହୁଁ
ଆ ଆମ ପାଇଁ ଖଣ୍ଡେ ପଠା।
ଯିବ ଯିବ ପାର୍ସଲ ଯିବ ଖାଲି ଲୋକେସନ ଲୋକେସନ ଟା ସେଣ୍ଡ କରିଦେଲେ ହେଲା ଆଉ।
ହଁ ପଠେଇଦବା ଆଉ।
ହେଲା ଆଉ ଆସୁନା ଘର ଆଡେ ଆସ।
ଯିବା ଯିବା ଏଇଠି ପାଗ ପରିବର୍ତ୍ତନ ଯୋଗୁ କୁଆଡେ ଯିବାକୁ ଇଛା ହଉନି ଏ ଯୋଉ ଖରା ବୟାଳି ସେ ଟିକି ଟିକେ ହେଇଯାଉଛି।
ହୁଁ ହୁଁ ସେ କିଛି ନାଇଁ
ହେଇଯିବ।
ନା କିଛି ହବନି, ମୁଣ୍ଡ ରେ ପକେଇଦବା ଓଦା ଗାମୁଛା ଗୋଟେ ପାଣି ବୋତଲ ଦିଲିଟିକିଆ ଗୋଟେ ଧରିବା ଆସିବ। ଖାଇବା ଆରାମସେ ଶୋଇବା।
ହୁଁ, ହଉ ଦେଖିଆ।
ଦେଖା ଦେଖି ହେଲେ ତ ଶଇଲା, ଆଉ ରାତି ବେଳେ ଆସୁ ସିଏ ଆହୁରି ଭଲ।
ଟିକେ ରାତି ବେଳା ଯିବା ଟିକେ ଚିକେନ ଫିକେନ କଷିକି ଡାକ ଆଉ।
ହଁ, ଚିକେନ ବିକେନ ନିହାତି କାହିଁକି ନୁହଁ, ଚିକେନ କଣ ମଟନ ଖାଇପାରିବନା
ହଁ, ହଁ କରିବା ଆଉ।
ହଁ, ତମେ ଆସ ଖାଲି। ନାଚ ଗୀତ ପୋଗ୍ରାମ ଟିକେ ରହିବ।
ହଁ ଆଉ, ତୁ ନାଚିବୁ ମୁଁ ଦେଖିବି।
ଆ ତମେ ନାଚିବା ଆମେ ଟିକେ ଦେଖିବା।
ହଉ ହଉ।
ଇଶିକି ନାଚିବା।
ଆଉ କଣ ହାଲଚାଲ କଣ କହ?
ହାଲ ଚାଲ ଏମିତି ଚାଲିଚି। ଗୋଟେ ରୋଷେଇ କେମିତି କଣ ହବ ଟିକେ କହୁନା, ଚିକେନ ର ତମ ରେସିପି? ପ୍ରସ୍ତୁତି କରଣରା ଟିକେ କୁହ ଆମେ ଟିକେ ଜାଣୁ।
ଚିକେନ ର ରେସିପି
ହଁ, ତୁମେ ତ କେତେ ଫିଷ୍ଟ କରୁଚ ଆଉ। ତମକୁ ଜଣା ଥିବ।
ଚିକେନର ରେସିପି କଣ ଶହେ ଜଣ ଶହେ ପ୍ରକାର କରିବେ ବୁଝିଲ କି।
ଆଜ୍ଞା
ହଁ ଗାଡି ଫାଡି ଯାଉଚି ତ ସେ ଅସୁବିଧା ହଉ।
ଆଜ୍ଞା। ଆଜ୍ଞା, ଏମିତି ଚାଲିଛି ଗୋଟେ ବହି ବସିକି ପଢୁଥିଲି।
ହୁଁ
ଭାଷା ବିଜ୍ଞାନ।
କଣ କଣ ପଢୁଥୁଲେ ଟିକେ ଶୁଣେଇଲ ଦୀପଦ?
ଆଦେଶ ସୂଚକ ବାକ୍ୟ, ପ୍ରଶ୍ନ ସୂଚକ ବାକ୍ୟ, ବାକ୍ୟକେତେ ପ୍ରକାରର? ତାର ଭାବବର୍ଥକ ବିଭା ବିଭାଗୀକରଣ ସବୁ ଅଛି। ଆଦେଶ ସୂଚକ ବାକ୍ୟ। ବିବୃତ୍ତି ବିଶ୍ଚକ ବାକ୍ୟ, ପ୍ରଶ୍ନସୂଚକ ବାକ୍ୟ, ବିସ୍ମୟ ସୂଚକ ବାକ୍ୟ କ୍ୟ ସଂଶୟ ସୂଚକ ବାକ୍ୟ ଏମିତି ସବୁ ଅଛି।
ଓ ବାକ୍ୟ କହିଲେ -ଆମେ କଣ ବୁଝନ୍ତି କହିଲ?
ଆବ ବା ଅଷ୍ଟ ତ୍ଵିସ୍ତୁରୁ ବାକ୍ଯକୁ ଭାବ୍‌ ଯୋଉଟା ଭାଷାର ସଂଯମତେ କୁ ରକ୍ଷା କରେ।
ତାକୁ ଆମେ ସାର୍ଥକ ବାକ୍ୟ କହିଥାଉ।
ଆଜ୍ଞା, ଯୋଉଟା ମନର ପରିସ୍ଥିତି କୁ ବୁଝି କରେ। ସେମିତି ଚାଲିଛି, ମନର ଭାଷାକୁ ବୁଝିପାରୁଥିବୁ ବାକ୍ୟ ମାଧ୍ୟମରେ ତାକୁ ଆମେ ବ୍ୟବହାର କରିଥାଉ।
ଆଉ କିଛି ଶୁଣାଅ?
ଆଉ ଏନ ଚାଲିଚି କ୍ରିୟା ରୁ ଦୃଷ୍ଟିରୁ ବି ବିଭିନ୍ନ ପ୍ରକାର କ୍ରିୟା ଯୋଉ ଅଛି। କ୍ରିୟା ଯୁକ୍ତ ବାକ୍ୟ।
ଦଶମ ଶ୍ରେଣୀରେ ରୁଢି ପଡିଥିବ ରୁଢି ପ୍ରୟୋଗ?
ହଁ ହଁ।
ହଁ ଦୁଇଟି ରୁଢି କଇଲ?
ଅନ୍ସୀକୁରୁ ନ ଖାଇ ପାଇଲେ ଖଟା।
ଆହା ବା ଅତି ଚମତ୍କାର।
ଏମତି ସବୁ ଅଛି। ଚାଲି ଚି ସଂସ୍ଥା ଚାଲିଚି ଦେଖାଯାଉ କଣ ହୋଉଚି। ଆଜି ଆଉ ମାର୍କେଟ ଫାର୍କେଟ ଯାଇଥିଲ ନା?
ନା ଆଜି ଯାଇନି ଖରା ହୋଉଚି। ଆମର ମାର୍କେଟ ସବୁର ସନ୍ଧ୍ୟାଓଳିଆ ଯାଉ।
ହୁଁ ହୁଁ। ମାନେ ମୁଁ ସକାଳୁ ଉଠିଲି। ଦାନ୍ତ ଘଷିଲି, ନିତ୍ୟ କର୍ମ ସାରିଲି। ଖାଇବା ଖାଇଲିି। ଗାଧେଇ ଗଲି, ଖାଇବାରେ ଭାତ ଖାଇଲି, ଡାଲି ଖାଇଲି। ପଖାଳ ଖାଇଲି, ଭଜା ଖାଇଲି, ଆଳୁ ଭରତା ଖାଇଲି, ବଡିଚୁଡ଼ା ଖାଇଲି, କାକୁଡ଼ି ଖାଇଲି।
ଏତେ ଜିନିଷ ଖାଇଦୋଉଚ ଝାଡା ହବନି।
ଝାଡା ହେଲେ ଝାଡା ବଟିକା ଖାଇବି।
ଅହ।
ଖାଇଲି ଖାଇକି ଗଲି ମାର୍କେଟ ଗାଡି ଧରିଲି। ବୁଲିଲି। ମାର୍କେଟ ରେ ଆଇସ୍କ୍ରିମ ଖାଇବି। ଫୁଣି ଘରକୁ ଆସିଲି। ଆଇସ୍କ୍ରିମ ଦଶ ଟଙ୍କା ନେଲା। ଅମୁଲ ର କୋନ।
ଓହୋ।
ଆଇସ୍କ୍ରିମ ଖାଇଲି, ଘରୁ ଘରକୁ ଆସିଲି, ଘରେ ଆସିକି ଫ୍ୟାନ୍ ତଳେ ବସିଲି।
ଏବେ ବସିଛୁ।
ଆଜ୍ଞା।
ଏବେ ବସିଚୁ?
ଆଜ୍ଞା ଏବେ ବସିଚୁ। ଆପଣଙ୍କ ସାଙ୍ଗରେ କଥା ହୋଉଚି।
ଓହୋ।
ନାଇସ୍ ଟୁ ମିଟ ୟୁ।
ଓହୋ।
ଆଉ ଆପଣ କଣ କରଥିଲେ?
ନାଇଁ ମୁଇ ବସିଥିଲି ଆଉ କଣ କରିବି।
ସକାଳୁ ଖରା ହୋଉଚେ। ଖରା ଦିନେ ଖରା ହବ, ବର୍ଷା ଦିନେ ବର୍ଷା, ହବ ଶୀତ ଦିନେ ଶୀ ତ ହବ ତା ବୋଲି କଣ ଆମେ ଡରିକି ଘରେ ବସି ରହିବାକି?
ନା ନା ଠିକ ଠିକ ଖରାରେ ମୁଁ ବିଲ ମଝିରେ ଯାଇ ବସୁଛି।
ଫ୍ୟାନ ଗୋଟେ ନେଇକି ଯାଇଥିବେ ଟେବୁଲ ଫ୍ୟନ ଛୋଟ। ନହେଲେ ହ୍ୟାଣ୍ଡ ଫ୍ୟାନ୍ ଆରାମସେ ଆଉ କାମ ଚାଳିଯିବ।
ହଉ।
ହଉ ଆଉ ଘରେ ସବୁ ଭଲ?